ହ୍ୟାଲୋ।
ହଁ।
ହ୍ୟାଲୋ। ଆଁ ହ୍ୟାଲୋ।
ହ୍ୟାଲୋ।
କଣ କରୁଛନ୍ତି କି?
ହ୍ୟାଲୋ।
ହଁ ହ୍ୟାଲୋ। ଶୁବୁନି କି? ହଁ ମୁଁ କହିଲି କଣ କରୁଛନ୍ତି?
ଏଇଠି ଥିଲୁ ବସିଥିଲୁ ଆଉ
ହ୍ୟାଲୋ।
ଆଉ ଯୋଉ ଆପଣ କଣ କରୁଛନ୍ତି?
ମୁଁ ଏ ବସ୍ ଶୋଇଛି। ଆପଣ କଣ କରୁଥିଲେ?
ଏଇ ବସିଥିଲୁ ଆଉ।
ଏ ବସିଥିଲୁ ଆଉ ଅ ହଁ।
ହଁ ତ ଆପଣଙ୍କ ଆଡେ ନା କଣ ଚାଲିଛି ଚାଷ ବାସ।
ଚାଷ ବାସ। ଆମ ଆଡେ ହଁ ଏମତି ଏଇନାକା ଧାନ ଚାଷ ଚାଲିଛି। ଏଇନାକା ତ ସବୁଆଡେ ଧାନ ଚାଷ ଏଇନା ଧାନ ଚାଷ ହିଁ ଆମ ଆଡେ ଚାଲିଛି।
ଆଉ ଆପଣଙ୍କ ଆଡେ କଣ ଚ ସବୁ ଚାଷ ହୁଏ ନା ଆ
ତ ଏବେ ପୋଖରୀ ଅଛି।
କରି ଅଛି। ହୁଁ। ପୋଖରୀ ଚାରିଛନ୍ତି।
ପୋଖରୀ ଅଛି। ସେଠି ଯୋଉ ମାଛ ଝଡା ହୁଏ।
ଝଡ଼ା ହୁଏ ହୁଁ।
ମାଛ ଯୋଉ ଯୋଉ ଯାଆଁଳ ଏବେ ନେଇକି ସେଠି ଛାଡିବୁ
ଓହୋ ମାନେ ଯାଁଳ ଛାଡ଼କି ଚାଷ କରିବେ ମାଛ ଚାଷ।
ହଁ ମା ଛ ଆମର ବାହାରନ୍ତି ଦୁଇ କୁଇଣ୍ଟାଲ ପାଖାପାଖି।
ଓ ବଡ଼ ପୋ ପୋଖରୀରେ ଛାଡ଼ନ୍ତି ବଡ଼ ପୋଖରୀ କରିଛନ୍ତି?
ହଁ ବଡ ପୋଖରୀ।
ହଁ ବଡ଼ ପୋଖରୀ।
ଦି କୁଇଣ୍ଟାଲ ପାଖାପାଖି ବାହାରନ୍ତି ଆମର ସବୁ ଚାରିଥର ଉଁ ଗ ଛ ଫଳ ସବୁ ଲାଗିଯାଇଚି।
ସବୁ ଲାଗିଯାଇଚି। ହୁଁ।
ସବୁ ପ୍ରକାରର ଗଛ ଆମ୍ବଗଛ, ନଡିଆଗଛ
ତାଳଗଛ। କଦଳୀ ଗଛ, ଅମୃତଭଣ୍ଡା ଗଛ ସବୁ ଚାରିକର ଲାଗିଛି। ଏଇଥିରୁ ବି ପାଉଥିବେ ତାପରେ ମାଛ ଚାଷରୁ ବି। ଦିଆ ହେଇଛି। ହୁଁ।
ବାଡ଼ ଦିଆ ହେଇ
ଏବେ ଯାଆଁଳ ଛାଡିଲେ? ଏବେ ଯାଁଳ ଛାଡିଲେ ମାନେ ଉଁ କେ କେତେ ମାସ ଅନେଇବାକୁ ପଡେ କିଛି
ଆର ବର୍ଷକୁ ଯାଇକି ଧରା ବଢିଥିବେ ଆଉ।
ମାନେ ଗୋଟେ ବର୍ଷ ପୂରା ଛଡାହବ। ମାଛଟା ଟିକେ ବଢିଲେ ଗୋଟା ମାଛ ପାଖାପାଖି ଚାରିସ। ସବୁ ଆଠଶହ କେଜିଏ ଦେଢ଼ କେଜି ଏମିତି ନେଇଯାନ୍ତି ଆଉ। ଗୋଟେ ବର୍ଷରେ ବଢିଯାନ୍ତି ଦି କେଜି ପାଖାପାଖି ବଢିଯାଆନ୍ତି।
କିଳିକିଆ ଦିକିଲି ଗୋଟା ଗୋଟା ହୋଇଯାନ୍ତି ସବୁ ରୋହି ଭାକୁର ଅ ଆଉ ବାହାଲ
କଉଠୁ ଯାଇକି ଆଣନ୍ତି?
ଆମର ଏଇଠେ ଅ
ଆମର ଏଠି ଅଛି ମାର୍କେଟ ପାଖରେ। ଜାଆଁଳ ବିକ୍ରି ହଉଛି।
ହ ବାରୀଙ୍ଗା ଆପ
ବାରିଙ୍ଗା ହାଟ ପାଖରେ ଅଛି ମାର୍କେଟ ଗାଁକୁ ବି ଆସେ। ଗାଁକୁ ବି ଯାଆଁଳା ଆଣନ୍ତି।
ଗାଁକୁ ଜାଆଁଳ ଆଣନ୍ତି। ସେଇଠୁ ସାଡ଼ୁ।
ଓହୋ ଆଉ ଏ ମାଛ ସତ ତ ଆଉ ବି ଅନ୍ୟ ତମର ଚାଷ ଥିବ। ଥରେ ଖାଦ୍ୟ ହୁଁ ଚାରିଟା ବେଳେ ଥରେ ଖାଦ୍ୟ ପକାହବ। ତ ଆପଣ ଯାଇକି ପକାନ୍ତି ନା ନା ଅନ୍ୟ ଲୋକ ରଖିଛନ୍ତି ପକେଇବା
ହଁ ଲୋକ ବି ର ରବାର ଦିନ ଆମେ ତ ନିଜେ ଯାଇକି ଜଣେ ଖାଦ୍ୟ ପକେଇ ଦେଇକି ଆସୁ ଘର ଲୋକ।
ହୁଁଉଁ।
ପ୍ରକୁତ ରଥା।
ଫରକାର ଖାଦ୍ୟ ଦି ଟାଇମ୍ ତାଙ୍କୁ ଦିଆଯିବ।
ହଁ ଅଁ। ମାଛ ଆମର
ମାଛ ଆମର
ମାଛ ଚାଷଟା ଯାଇକି
ମାସରେ ହୁଁ। ଆଉ ଧାନଚାଷ ତ ହଉଚି ତୁମର ଧାନ। ଚାରିପଟ କହୁଛନ୍ତି ଧାନ ଯେତେବେଳେ କହୁଛନ୍ତି କି ଗଛ ପତ୍ର ଲଗେଇ ଦେଇଛନ୍ତି ମାନେ ତ ନିହାତି ସୁନ୍ଦର ଦେଖାଯିବ ହୁଁ ଓହୋ ମାଛ ପୋଖରୀ ପାଖରେ ବି ଧାନ ବିଲ। ହଁ ତାହେଲେ ଆମ୍ ଗଛ ପତ୍ର ଲଗେଇ ଦେଲା ମାନେ ତ ନିହାତି ସୁନ୍ଦର ଦେଖ ଖା ଯିବନା ଯା
ଆମର ସେଇଠି ବହୁତୁ ଗ ଗଛ ଲାଗିଚି ଭୋଜି ଭାତ ବି ସେଠି ମାନେ ସବୁ ହୁଏ ବହୁତ ଗଛ ପତ୍ର ସେଠି ଲାଗିଛି।
ଓହୋ ବୁଝିଗଲି। କରିବା ପାଇଁ ଜାଗା ଅଛି ସେଇଠି।
ହୁଁ ଆଉ ଏଇ ଆଉ ଏବେ ଏଇ ଟାଇମରେ କୁଆଡ଼େ ବୁଲାବୁଲି କରିବା ପାଇଁ ଯାଇଥିଲେ ନା ଯାଇନାହାନ୍ତି କୁଆଡେ?
ମୁଁ କହିଲି ଏବେ ଯେଉଁ ଟାଇମ୍ ଗଲା ବୁଲାବୁଲି କରିବା ପାଇଁ କୁଆଡ଼େ ଯାଇଥିଲେ ନା ଯାଇନାହାନ୍ତି?
ହଁ-ହଁ।
ଯାଇଥିଲେ?
ଆମର ଯୋଉ
ଆମର ଯୋଉ
ମାଛ ତ ସବୁ ଏବେ ରିସେଣ୍ଟ ଛଡା ହେଇଚି
ସେଠି ଛଡା ହେଇଚି ପନ୍ଦର ଦିନ ହବ ହୁଁ-ହୁଁ। ଗାଁ ସବୁ
ମାଛ ସବୁ ଛଡା ହେଇଛି।
ମାଛ ସବୁ ଛଡ଼ା ହେଇଚି ପନ୍ଦର ଦିନ ହେଲାଣି। ଓ ମୁଁ କହିଲି କି ଆପଣ ଆଉ କୁଆଡେ ଏମାନେ ଏଯୋଉ କହିଲେ ଇଏରେ ସବୁ ବୁଲାବୁଲି କରିବା ପାଇଁ ଯାଇଛନ୍ତି ନା? କୁଆଡ଼େ ଯାଇନାହାନ୍ତି ଆଉ ବୁଲାବୁଲି କରିଆ
କଣ କହିଲେ?
କଣ କହିଲେ? ମୁଁ କହିଲି ଏଇ ଯୋଉ ସବୁ ଯାଉଛନ୍ତି ପିକନିକ୍ ଯାଉଛନ୍ତି ବୁଲାବୁଲି କରିବା ପାଇଁ ତମେ କୁଆଡେ ଯାଇଥିଲେ ନା ଯାଇନଥିଲେ?
ହଁ ବୁଲାବୁଲି ତ ଆମର
ହଁ ବୁଲାବୁଲି ତ ଆମର ସବୁଆଡେ ଯାଉ ହୁଁ। ସବୁ କୋଉ କୋଉ ଜାଗାକୁ ଯାଇଥିଲେ ବୁଲାବୁଲି କରିବା ପାଇଁ?
ଆଉ କୋରାପୁଟ
ଆମେ କୋରାପୁଟ ଯାଇଥିଲୁ, ହୁଁ। କୋରାପୁଟରେ ଏମିତି କଣ ଜାଗା ଅଛି ଦେଖିବା ପାଇଁ ମାନେ ଭଲ ଜାଗା କଣ, କୋରାପୁଟରେ ସବୁ ଅଛି ଆମର ରା
ତାପରେ ଅଛି
ହୁଁ ତାପରେ ଅଛି ଦେଓମାଳି ପାହାଡ ଉପରେ ହୁଁ ଦେଖିଲୁ ତାପରେ ସମ୍ବର କ୍ଷେତ୍ର ଅଛି ହୁଁ ଆଉ ମୁଁ ଭଲ ଅଛି ମାନେ ତୀର୍ଥ ସ୍ଥାନ ବି ଅଛି ସେଠି ଦେ ଖିବା ପାଇଁ ଆଉ ସବୁ ତ ଅଛି। ପିକନିକ ସ୍ପଟ ତାହେଲେ ବହୁତ ବାଟ ପଳେଇଥିଲେ ଆପଣ ବୁଲିବା ପାଇଁ ଦେଓମାଳି ପାହାଡ଼ ଉପରକୁ ବି ଯାଇଥିଲେ।
ଓହୋ। ମୁଁ କହିଲି ପାହାଡ଼ ଉପୁରୁକୁ ଆପଣ ଯାଇଥିଲେ ପୁରା ଦେଓମାଳି ପାହାଡ଼ ଉପରକୁ।
ପୁରା ହଁ ଯାଇ
ହଁ ପାହାଡ଼ ଉପରେ ଆମେ ଯାଇଥିଲୁ ପୁରା ରାତି ରହିଥିଲୁ ବୁଲିକି ଆସିଥିଲୁ, ଓହୋ।
ଖାଇ ଖୁଆ ସାରିଲେଣି?
ଖାଇ ଖୁଆକି ନା ନା ଖାଇନୁ ଖାଇବୁ ଆଉ। ଖାଇନୁ କେହି ଖାଇନାହାନ୍ତି। କେହି ଖାଇନାହାନ୍ତି ମୁଁ ଖାଇନି ସମସ୍ତେ ଖାଇସାରିଲା ପରେ ଖାଇବୁ ଆଉ। ଆଉ କୁଆଡ଼େ ପୁଗ୍ରାମ୍ ଅଛି ବୁଲିବା ପାଇଁ ନା ଆଉ କୁଆଡ଼େ ନାହିଁ ଏବେ?
ଅଛି ଆମେ ତ ପୁରୀ ଯିବା ପାଇଁ ଟିକେ ଅଛି। ପୋଗ୍ରାମ ଆଉ।
ଆ ହ।
ଚାଷ ବାସ ଟାଇମ ଏଇନାକେ ସବୁ ଯୋଉ ଧାନ ଚାଷ ଟାଇମି ରୁଆ ପୋତା ସଇଲାଣି ଯିବାକୁ ପଡ଼ିବ ଆଉ।
କହୁଛନ୍ତି ମାଛ ଚାଷ କରୁଛନ୍ତି ସେଠି ବି କିଛି ଅନେଇବାକୁ ପଡ଼ିବ।
ଚାଷ ବାସ
ହୁଁ ଚାଷ ଟାଇମ ତା ମାନେ ମାଛ ଚାଷ ସବୁ ଆଡ଼କୁ ଅନେଇବାକୁ ପଡ଼ିବ ନା ଆପଣଙ୍କୁ। ଆଉ।
ହଁ ସବୁଆଡ଼କୁ ଟାଇମ୍ ଦବାକୁ ହିଁ ପଡ଼ିବ। ଏପଟେ ଚାଷ ପାଇଁ ଟାଇମ ଦେବାକୁ ପଡ଼ିବ ତାପରେ ଘର ପାଇଁ ସବୁ ପାଇଁ ଟାଇମ୍ ଦେବାକୁ ପଡ଼ିବ ନା।
ଆଉ।
ମୁଁ ଆଜି କଣ ରୋଷେଇ
ହଁ ଆମର ରୋଷେଇ ଇଚି ରୁଟି ହେଇଛି ଆଉ ଅ ଛତୁ ଛତୁ କରିଛୁ। ଛତୁ ତରକାରୀ ହେଇଛି ଭାତ ହେଇଛି। ଆଉ ଆପଣ ଖାଇନାହାନ୍ତି?
ନା ଖିଆ ଖୁଇ ହେଇନି ହବ ନଅଟା ଦଶଟା ଏଳେ।
ଏ ଦଶଟା ହେଇଯିବ। ଆପଣ ବସିଛନ୍ତି ଏବେ ଆଉ
ଆମେ ଏଇ ବସିଥିଲୁ ଘରେ କନ ହୁଁ ବସା ବୁସି କଥା ବାର୍ତ୍ତା ହେଉ
ଉଁହୁ। ଆଉ କଣ ଆଉ ତାହେଲେ ହଉ ଯାଆନ୍ତୁ। ଯାଆନ୍ତୁ ଏବେ ବସିଥିବେ ଆଉ ହଁ ପରେ କଥା ହବା।